। କଣ କରୁଚୁ? ବସିଛୁ ନା କଣ? କଣ କରୁଚୁ?
କି କଣ କରୁଛି ବସିଚି ଆଉ।
ଅଙ୍କି ଇଁ ଭାଁ ଘରେ ଯିଏ ସେମି ଖେଳୁଛି ବାହା ।
ଆଉ ସୋନି।
ଆଉ ତୁ କଣ କରୁଛୁ ସନି ଟିଉସନ ଯାଉଛି।
ମୋର ବ ଟୁଉସନ ବନ୍ଦ ହେଇନି କି?
ବାଙ୍କର ହେବ ହେଇଯାଇଛି।
କଣ ଗ କଣ କହିଲୁ।
ମୁଁ ତାଙ୍କର ଗୋରୁ ମାଗୁସନ ବନ୍ଦ ହେଇଯାଇଛି। ଦିଦି ଟିଉସନ କ୍ଲା ଅଛି।
ଅଙ୍କି ଯାଉନି କି ସେଠିକି?
ନା କି ଯାଉନି ମ ଆଉ ଯାଉଛି।
ଆ ମାମା କଣ କରୁଛି?
ମାମା ଯାଇଚି ସାଇକୁ ଛାଡିବା ପାଇଁ କି ନା ।
ବାପା?
ହଁ ବାବା ଶୋଇଛନ୍ତି ।
କ ତଳେ ନନ୍ଦୀ ପାଞ୍ଚ ଟ ହେଲାଣି ପା।
ଉଠନାହାନ୍ତି। ଆଉ ଶୋଇ ଶୋଇଥିବେ। ନା ଶୋଇଛନ୍ତି ।
ହୁଁ ହୁଁ ଆଉ ତୋ କଲେଜ କେବେ ଖୋଲିବ, କଣ କହିଲୁ?
ତୁ କଣ ଖାଇଥିଲୁ?
ଭାତ, ଡାଲମା, ଖଟା, ପାମ୍ପଡ, କୁନ୍ଦୁରି ଆଳୁ ଭଜା ଆଉ ପାର୍କ ଯାଉନୁ କି ସନ୍ଧ୍ୟାବେଳେ?
ବେଳେ ବେଳେ ଯାଉଛି ବେଳେ ବେଳେ ଯାଉଛି ଆଉ ।
ହୁଁ ତମର କମ୍ପ୍ୟୁଟର କ୍ଲାସ କେତେବେଳେ?
ସକାଳ ସାତରୁ ସାଢେ ଆଠ ଆ ସକାଳ ସାତଟାରୁ ଆଠଟା।
ସବୁ ଦିନ?
ହଁ ସବୁଦିନ, ରବିବାର ଦିନ ଖାଲି ଛୁଟି ରହୁଛି ହେଲେ, ଆଉ ସବୁଦିନ ହଉଛି ।
ହୁଁ ହୁଁ କୋଉ କୋର୍ସ କରୁଛି କି ବେ? ସେ
ମୁଁ ମୁଁ ଏବେ ଓ ଏସ୍ ସି ଆଇଟି କରିଥିଲି।
ଓହୋ ଏବେ ପି ଜି ଡି ସିଏ ଆଉ ହବନି ବା ପ୍ଲସ ଥ୍ରୀ ପରେ ଯାଇକି।
ହଁ।
ପିଜି ଡିସିଏ ହବ ନା କଣ?
ହଁ।
କମ୍ପୁଟର।
ବରଡ ପାଖରେ ଗୋଟେ ଶ୍ରୀ କମ୍ପ୍ୟୁଟର ଅଛି। ପି
ହଉ, ଭଲ ପଢଉଚନ୍ତି ?
ହଁ କମ୍ପ୍ୟଟର ଦସ ଆମର ଆସୁଛନ୍ତି, କୋଡିଏ ଜଣ ପାଖାପାଖି।
ଦିନେ ଥିଓରି ଦିନେ ପ୍ରାକ୍ଟିକାଲ ଥିବ ନା?
କଣ?
ଥିଓରି ପାଠ ପଢଉଥିବେ ଦିନେ ପ୍ରାକ୍ଟିକାଲ କରୁଥିବେ ଦିନେ? ହଁ ଆମର ବି ସେମିତି ଥିଲା ଆଗରୁ ।
ହଉ ହଉ।
ହଁ ଭଲ ଆଉ। କଲେଜ ଗଲା ବେଳକୁ ଅଗଷ୍ଟ ମାସ ହେଇଯିବ ନା।
ହଁ।
ଆଉ ମୋଟି ଆସିନି।
ଉମ୍ ନା ସେ ଆସିନି। ଯାଜପୁର ଯାଇଥିଲା କାଲି ରାତିରେ ଆସିଲା। ଆସିବ ଆଜି ଆଉ।
ଓ ହ ସମ୍ବିତ୍ ଭାଇ ପଳେଇଲେଣି କି?
କେଜାଣି ମୁଁ ଜାଣିନି।
ତତେ ଆଜି ଫୋନ କରିନି?
ନା। ସେ ମାମା ଫୋନକୁୁ ଫୋନ କରିଥିଲା।
କଣ ପାଇଁ କରିଥିଲା କି?
ପଚାରୁ କେଜାଣି ସେ କଣ ଟେ କହୁଥିଲା ତାକୁ ସେ କଣଟେ କଥା ହଉଥିଲେ ତାଙ୍କର ସବୁଦିନ ତ ଫୋନ କରେ ଖାଇବା ବିଷୟରେ ପଚାରିବା ପାଇଁ ନା। ଆଉ କିଏ କଣ କରୁଛନ୍ତି? କି ସାଇ ବିଷୟରେ
ଓହୋ ହୋ ହଁ ତା ତା ନଣନ୍ଦ ବାହାଘର କେବେ?
ତାଙ୍କର ହଉଚି ଏଇ ତେଇଶି ରେ ବା।
ଓହୋ
କାର୍ଡ ହଁ ୟୁନିଟି ଏଇଟ ରେ ହଉଛି କୋଉ ଗୋଟେ ଓ ଏମ ଜି ନା କୋଉ
ଓ ଏମସି ଓହୋ ଓ ଏମସି ଓ ଏମସି କଲ୍ୟାଣ ମଣ୍ଡପ।
ହଁ ସେଇଠି କାର୍ଡ ନେଇକି ଆସିଛି ଶାଢୀ ବି ତାଙ୍କର ଦେଇଛନ୍ତି ଦବସିଅ ଆଉ ଗୁଆ ନିମନ୍ତ୍ରଣ।
ତାଙ୍କର କେହି ଆସିକି ଦେଇନାହାନ୍ତି।
ନାଇଁ ପିଙ୍କି ଆପାକୁ ଦେଇ ଦେଇଛନ୍ତି।
କୁଲାନା।
ହଁ।
ମିଠା ଆଣିନି। ଓ ହୋ। ଭଲ ଅଉ।
ଅଉ ହଁ ତେଇଶିରେ ବାହାଘର ହଁ ଜୁନ ତେଇଶି ରେ।
ଓ ଭଲ ଆଉ। ବର୍ଷା ହଉଚି ସିଆଡେ
ନ ପଡୁଥିଲା ଏବେ ବନ୍ଦ ହେଇଯାଇଛି।
ଏଇଠି ମେଘ ଉଠେଇଚି ଏଇନେ ଆହୁ ନାହିଁ।
ହଉ ଓ ହୋ।
ହୁଁହୁଁ ହୁଁ
ଆଉ ତୁ ରଜ ପାଇଁ ଡ୍ରେସ୍ କିଣି ସାରିଲୁଣି।
ନାଇଁ ଅଛି ଡ୍ରେସ୍ ଅଉ ଆଉ କିଣିବେନି।
ଆଉ ମୋ ପାଇଁ ବି ମୋର ବି ଅଛି ଡ୍ରେସ୍। ମୁଁ କିଣିିବିନି। ସିଏ କହୁଥିଲା ଗୋଟେ କିଣିବ ଫର୍ମାଲ ଟାଇପ୍ ର ଡ୍ରେସ୍ ଯେମତି ଯୋଉ ଟି ସାର୍ଟ ଟା ଭଳିଆ ଥାଏ। ସେମିତିଆ ଗୋଟେ ଜିନ୍ସ୍ ସେମତିଆ
ତୋର କେମଦିଆ ଅଛି।
ମୋର ଗୋଟେ ବ୍ଲାଜୋ ପ୍ୟାଣ୍ଟକୁ ଗୋଟେ ଗଞ୍ଜିଟେ ଅଛି।
କୋଉଠୁ କିଣିଥିଲୁ କି?
ବାବା ଆଣିଦେଇଥିଲେ ଜୁଡିଓରୁ।
ବାବାଙ୍କର ସବୁବେଳେ ଯୁଡିଓ ଅଉ।
ହଁ ବା ଏ ଗୋଟେ ଶସ୍ତା ଚାଲିଚି ସେଇଠୁ ସବୁବେଳେ ନେଇ ପଳେଇ ଆସୁ ଆଗୁରୁ ଭିଟୁ ଥିଲା ଏବେ ଯୁଡିଓ।
ଦିନେ କଣ ଆଣିଲି ଗୋଟେ ଡ୍ରେସ୍ ଆଣିଲି ଗୋଟେ ଛୁଆ ପାଇଁ। ବଢିଆ ବଢିଆ ଏବେ ଅଛି ସବୁ।
ହଁ ଛୋଟ ଛୁଆଙ୍କର ବି ବଢିଆ ସୁନ୍ଦୁରିଆ ସୁନ୍ଦୁରିଆ ଅଛି। ଠିକ୍।
ହୁଁ ବଢିଆ ବଢିଆ ଡ୍ରେସ୍ ଅଛି ଛୋଟ ଛୋଟ।
ଗୁଡିଆ ବା ବି ସେଇଠୁ କହୁଛେ ଏଥରକ ଆଣିବ ବୋଲି ଡ୍ରେସ୍।
ଆରଥର କ ତମେ ଯାଇଥିଲ ଏଇଠିକି ଯୋଉ କଣ ସେଟା ଭି ଟୁ।
ହଁ ରଜ ଗୁ ଆରଥରକ ଫାଷ୍ଟ ମାକ୍ସ ଯାଇଥିଲେ ଯେ ଡ୍ରେସ୍ ଭଲ ଲାଗିନାନ କଣ ଭଲ ଲାଗିଲାନି ବୋଲିକି ଭି ଟୁ କୁ ଗଲେ।
ଓହୋ ମୁଁ ତର ଏଥର ବାର୍ଥଡେ ପାଇଁ ଆଣିଥିବି ହାରି ତ ସେଇ ଡ୍ରେସ୍ ଟା ରଖିଦେଇଥିବେ ଆଉ ନା।
ହଁ।
ତୋର ଜୁନ୍ ତେର ରେ ନା ଜନ୍ମଦିନ ଡେଟ୍ ଅନୁସାରେ।
ହଁ। ଜୁନ୍ ତେରରେ।
ଭଲ ହେଲା ଆଉ। ଆଜି କେତେ ତାରିଖ ଆଜି। ଚାରି ନା।
ହଁ ଚାରି।
ଆଉ ରୋଜା ଅପା ଫୋନ୍ କରିନି।
ନାଁ କନି।
ସେ ଆସି ଆସିନି କି ଆଜି।
ନା ଆସିନି। ସେ ଆସିବ ସକାଳେ ହଁ ସକାଳେ ବଡାବା ଆସିଥିଲେ।
ଆସିବ କୋଉଥିଲା ତ ଯିବ ବୋଲିକା।
ହଁ ସେ ତ କାଲି ବି କହୁଥିଲେ ଆସିବ ବୋଲିକି ଆସିଲାନି।
ହୁଁ ହୁଁ ହୁଁ ଆସିବ ବୋଧେ ଆଉ।
ହଁ।
ହୁଁ ହଉ। ଓହୋ ଆଉ ସବୁ କଣ ଆଉ ଆଉ କଣ କହ ସବୁ ଭଲ।
ହଁ ଭଲ ସବୁ। ଆଉ ଝିଅର ଦେହ ଭଲ ଅଛି। ତୋର ଯା ଭଲ ଅଛି।
ଥଣ୍ଡା ବାନ୍ତି। ସବୁବେଳେ ହେଲେ ବାନ୍ତି ବାନ୍ତି ଟିକେ ଖାଇଦେଲେ ମୋର ଭଲ ଅଛି।
ଓ ହୋ। ଆଉ ଝିଅ କଣ ଖାଇଛି।
ସେରେଲାକ୍ ଖାଇଥିଲା ସବୁ ବାନ୍ତି କରିଦେଲା ଏଇନା ପାଣି ପିି କି ନା ଆଉ।
ଓ ।
ତାକୁ ଟିକେ ପାର୍କ ନେଇକି ଯିବି ଏଇନେ ଆଉ ଏଇଠି ଗୋଟେ ଅଛି ତ।
ହଉ ଆଉ।
ହୁଁ ନେଲେ ଖେଳିବ ଟିକେ ବଲିକା ନେଇକି ଯିବା ଆଉ।
ହୁଁ ଆଉ ସେ ଚାଲୁଛି।
ହଁ ଧର ଟିକେ ଟିକେ ଚାଲିଛି ଆଉ ମୁଁ ଗଲେ ରଜକୁ ଯିବା। ପାରର୍ଛଲା
ହଉ ।
ର ମୁଁ ରଜକୁ ଯ ଶୁଣ ରଜକୁ ତ ଖରା ହେଇଥିବ ତାର ମାସ କି ତାର ମାସ ଆଡକୁ ଜୁଲାଇ ଅଗଷ୍ଟ ଆଡକୁ ଆସିଲେ ପୁରୀ ଯିବା ହେଲା ରୋଜା ଅପା ତୁ ମୁଁ। ଗୁଡ଼ି ସମସ୍ତେ ମିସିକିନା ଯିବା।
ହଉ ହଉ ହଁ ଖରା ହଉଥିବ ଗହଳି ବି ହେଇଥିବ ତଳ ବି ତା ତି ଇଥିବା
ମନ୍ଦିରକୁ ଯଦି ଗହଳି ହେଇଥିବ ଯିବାନି ଛୁଆଙ୍କୁ ନେଇକି ବୁଲିକି ଆସିବା ଖାଲି ଆଉ। ସି ବିଚ ତ ଛୁଆଙ୍କୁ ନେଇକି ଏମିତି ଗହଳିରେତ ଯାଇ ବା ହି ହବନି।
ହଁ ହଁ ବା ଯାଇ ହବାନି ବା ବା ହରିକା କହୁଥିଲେ ଯଦି ବିି ହବ ରଥଯାତ୍ରରେ ପୁରୀ ଯିବେ।
ବୋପାଲୋ କଣ ଜୀବନ ପଳେଇବ ମୋ ଉପରେ ଚଢି ଯାଇଥିଲେ ମନେ ନାଇଁ ଗୋଟେ ଥର।
ହଁ ହଁ ସନ୍ତୋଷ ଭାଇର ତୋର ଯାଇଥିଲେ ହଁ ଗୋଡ ପର୍ଯ୍ୟନ୍ତ ଚଢିଯାଇଥିଲେ।
ମୋ ଦେହ ଉପରେ ଚଢିଗଲେ ମୁଁ ଶୋଇପଡିଲି ମୁଁ ଉପରେ ଚଢିଗଲେ। ତ ହଜିଯିବାର ସମ୍ଭାବନା ଅଛି। ପୁରା ।
ହଁ ବା ବହୁତ ସବୁଠୁ ଭଲ ଜୟ ଜଗନ୍ନାଥ ଟିଭିରେ ଦେଖ ଖିବ ରଥଯାତ୍ରା।
ଟିଭିିରେ ଦେଖିବ ଆରାମସେ ଭ
ହଁ ପିଙ୍କି ଅପା ତ କହୁଥିଲା ଯିବ ପୁରୀ ଯୋଉ ସମ୍ୱିତ ଭାଇଙ୍କର ହୋ ଟେଲ୍ ସେଇ ବଡ଼ ଦା ସେଠି ତ ସେଇଥିରୁ
ସେଇଠି ଠିଆ ହେଇପଡିଲେ ଦେଖାଯିବ ତାକୁ।
ହଁ ବା ସେଠି ମନ୍ଦିର ବି ଦେଖା ହଉଛି ପାଖୁଆ। ହଁ ଭିଡିଓ କଲରେ ଦେଖଉଥିଲେ।
ଓହୋ ଭଲ ଜିବୁବାହାରି ଏଜ ତାଙ୍କ ସହିତ ଆଉ।
ହୁଁ ମୁଁ କାହିଁ ଯିବିବ କି ଯିବେନି ସିଏ ତାର ଯାଉଥା ହଉ ବୋଉ କହୁ
ସିଏ ତାକୁ ସବୁଦିନ ପୁରୀ କହିଲେ ସେ ସାଙ୍ଗେ ସାଙ୍ଗେ ପଳେଇବ।
ହଁ ସେ ତ ଏବେ ଯେବେ ବି କହୁଥିଲେ ଗୋଟେ ପୁରୀ ଯିବା ପାଇଁ କିନା ଯେ ବାବା ମନାକଲେ।
ହୁଁ ତାକୁ ଯୋଉ ବର୍ଷ ସାରା କହିଲେ ସେ ଦୌଉଡିବ ପୁରୀ ଆଉ, ମୁଁ ତ ବି ଯାଇଥିଲି ଆର ମାସ ତ ଆର ମାସ ଆଡେ କି ଗହଳି ପ୍ରବଳ ଗହଳି।
ହଁ ବା ସନ୍ତୋଷ ଭାଇ ଝିଅକୁ ଧରିଥିଲେ ଯଉ ଯାଇଥି
ହୁଁ ତାକୁ ଶୁଆଇ ଦେଲି ପଳେଇ ଯାଇକି ଆସିଥିଲି ହେରି କି ଗହଳି ତିନି ଘଣ୍ଟା ଲାଗିଥିଲା ମୋତେ ଆସି
ହଁ ଆଉ ଗୋଟେ ତୋର ଏମିତି ସାନ୍ ହଁ ହଁ ହଉ।